ହ୍ୟାଲୋ ହ୍ୟାଲୋ ହଁ ଭାଇ କଣ କରୁଛନ୍ତି?
ହଁ ହଁ ହଁ କୁହନ୍ତୁ।
କଣ କଣ କରୁଛନ୍ତି?
ହଁ ତମେ କଣ କରୁଛ ତମେ କଣ କରୁ
ଶୁଭୁଛି ମୋ କଥା କଣ କରୁଚ ତମେ କଣ କରୁଛ କିଛି ନାହିଁ ଏବେ ଯଷ୍ଟ ଖାଇ ପିଇକି ଶୋଇବା ପାଇଁ ବାହାରୁଥିଲୁ।
ହାଲୋ କଁ ଖାଇଲ? ହ୍ୟାଲୋ?
କଣ ହଷ୍ଟେଲରେ ଦେଇଥିଲେ ଖାଇବା ରୋଟି ଭଜା ଆଉ ଛୋଲେ ବଟରେ।
ଆରେ ରୁଟି ଭଜା ସବୁଛୋଲେ ବୋଟରେ ଖାଇଲ ଆରେ ତମେ କେଉଁ ହଷ୍ଟେଲ ରେ ରୁହ?
ଆମେ? ଆମେ ରହୁ ଆମ ଗମେଣ୍ଟ ହଷ୍ଟେଲରେ।
ହଁ ଗମେଣ୍ଟ ହଷ୍ଟେଲ ଆରେ କୋଉ କଲେଜ କି କୋଉ ଜାଗା ଗୋଟେ ଥିବ ନା?
ଭୁବନେଶ୍ୱର କାମଳାନ ଓମେନ୍ସ କଲେଜ୍।
କୋଉଠି କୋଉଠି?
ୟୁନିଟ୍ ୱାନରେ ଆମରୋ।
ଆରେ ମୁଁ ମାଲ୍ ତ ଭୁବନେଶ୍ଵରରେ ଅଛି।
କୋଉଠି ଆପଣ ଅଛନ୍ତି?
ଆରେ ମୁଁ ଏଇ ପଟିଆ ପାଖରେ ଅଛି।
ଓ ପଟିଆ ତ ଏଇଠୁ ଦସ୍ ପନ୍ଦର କିଲୋମିଟର ଦୂର ହବ।
କଣ କହିଲେ?
ପଟିଆ ତ ଏଇଠୁ ତ ଦଶ ପନ୍ଦର କିଲୋମିଟର ଦୂର ଡିଟାନ୍ସ ହବ ନାଁ?
ସେଇଟା ତ ମୁଁ ଜାଣିନି ଆମର ଆମର ପ୍ରପର ଭୁବନେଶ୍ଵର ନୁହଁ ଆମେ କ୍ୟାସ୍ ମୁ
ହଁ ହଁ ମୁଁ ଜାନ୍ଚି ଜାନ୍ଚି କଉଠୁ ଆପଣ ପଢ଼ୁଛନ୍ତି?
ଏଇ ସିଟି ଟିସି ରେ କେମିତି ଜାଣିଲ?
ପଟିଆ ନା?
ହଁ।
ମୁଁ ଭୁବନେଶ୍ୱରରେ ପ଼ଢୁଚି।
ହୁଁ ହୁଁ।
ହୁଁ ଆପଣଙ୍କୁ ନାଁ ଆପ ରେ।
ହଁ ହଁ।
ଆଜ୍ଞା।
ହେଲେ ତମର ଆଉ ଙ୍କ ଙ୍କ ଆଉ କଣ କରୁଛ?
କଣ ହି କହିବି ଆମର ତ ଏବେ ଯଷ୍ଟ କଲେଜରେ ଏକ୍ଜାମ ଚାଲିଛି ନା। ତ କାଲି ଏକ୍ଜାମ ଅଛି ପଢାପଢ଼ୀ କରୁଥିଲୁ ବସ୍ ଖାଇବା ଆଣିଥିଲୁ ଭୋକ ଲାଗୁଥିଲା ହେଲେ ଖାଇ ପିଇକି ସବୁ ରେଷ୍ଟ ନେବୁ ସକାଳୁଠୁ ମୁଁ ପଢ଼ିକି ଏଗାରଟାରୁ ପୁଣି ଏକ୍ଜାମ ଅଛି ଆଉ।
ହଁ ହଁ ପଢାପଢି ତ କରିବା ଦରକାର ପଢାପଢି ସହିତ ନିଜ ଶରୀରକୁ ମଧ୍ୟ ଧ୍ୟାନ ଦେବା ଦରକାର।
ଦରକାର ଖାଇ
ଆରେ ଖାଲି ପାଠ ପଢିକି ନିଜ ଶରୀର କୁ ଖରାପ କଲେ କଣ ହବ।
କଣ କରିବା ତ ଗମେଣ୍ଟ ହଷ୍ଟଲେ ରହୁଛୁ ନା ଖା ଦ୍ୟ ଠିକ୍ସସେ ଦିଆ ହେଉନି ଏଠି ମଝିରେ ତ ଖାଇବା ବନ୍ଦ କରିଦେଇଥିଲେ ପନ୍ଦର ଦିନ୍ ଆମେ ନିଜ ସୁବିଧାରେ ନିଜେ ଖାଉଥିଲୁ।
ହେଲେ ଏମିତି କେମିତି ସେ ସବୁ କରିଦଉଥିଲେ?
ହେଇଟା ବା ଏ ପ୍ରୋବ୍ଲେମ୍ ସେ ଏ ପ୍ରୋବ୍ଲେମ୍ କହିକି ଆମଠୁ ଏକ୍ସଟା ପଇସା ନେବା ପାଇଁ କହିଲା ଆମେ ମନା କଲୁ ଆମେ ତାପରେ ନିଜ କଥା ନିଜେ ଖାଉ।
ମାନେ ଯୋଉଟା ଆମେ ନାଇଣ୍ଟି ରୁପିସ୍ ଦଉ ପର୍ ଡେ ସେମାନେ କହୁଥିଲେ କି ୱାନ୍ ଟ୍ୱେଣ୍ଟି ରୁପିସ୍ ଦେବା ପାଇଁ।
ହ ହ ହେଲେ ଗମେଣ୍ଟ ତିତ ଚାର୍ଜ ରହିବା ଦରକାର ନାହିଁ ବା
ସେମି ଗମେଣ୍ଟ ଟା।
ହଁ ହଁ ହଁ
ବଟ୍ କଣ ଏଇଥର ସରକାର ଏମିତି କହିଛି ନା କଣ ପଇସା ପତ୍ର ନବନି ବୋଲି ଏମିତି କଣ। ଶୁଣିଥିଲି ତ ମୁଁ।
ମୁଁ ଶୁଣିଛି ପ୍ରାୟ ହଷ୍ଟେଲରେ କମ୍ ପଇସା ନିଅନ୍ତି ରହିବା ଖାଇବା ସବୁ ଦେଇକି କି କମ ପଇସା ନିଅନ୍ତି ଗ ସରକାରୀ ହଷ୍ଟେଲ ଗୁଡାକ ଯାହା।
ହଁ
ହେଲେ ତମେ କଣ ପାଠ ପଢୁଛ।
ମୋର ଏଇଟା ଗ୍ରାଜୁଏସନ୍ ସେକେଣ୍ଡ ଇୟର।
ହେଲେ ଗ୍ରାଜୁଏସନ୍ ମୋର ତ ଗ୍ରାଜୁଏସନ୍ ର ଏବେ ଫାଇନାଲ୍ ଇୟର୍ ମୁଁ ତ ବିଟେକ୍ ପଢୁଚି ତମେ ପ୍ଲସ ଥ୍ରୀ ପଢ କି?
ହଁ ଗ୍ରାଜୁଏସନ୍ ପ୍ଲସ୍ ଥ୍ରୀ କରୁଛି।
ହେଲେ କୋଉ ବିଷୟ ଉପରେ ପଢ?
ଆମର ମ୍ୟାଥମେଟିକ୍ସ ମୋର ଅନର୍ସ।
ଆରେ ବା ହେଲେ ତ ତମର ଦିମାଗ ବହୁତ ତେଜ ହେଇଥିବ। ଆମ ଘର ହେଲା ବ ବରମ୍ପୁରରେ।
ଲାଗିଲା ସେ ତମ ଲାଙ୍ଗୁଏଜ ଆପଣଙ୍କ ଲାଙ୍ଗୁଏଜ ଶୁଣିକି ଲାଗିଲା ଆପଣଙ୍କ ଘର ବରମ୍ପୁର ହେଇଥିବ। ହେଲେ ହେଲେ
ହଁ ହେଲେ ତମର କୋଉଠି?
ଆମ ଘର ଅନୁଗୁଳ।
ଅନୁଗୁଳ ଟାରେ ନା। ତାଲେ ତମେ ମଧ୍ୟ ଏଠି
ବଟ୍ ମୋ ଲାଙ୍ଗୁଏଜରୁ ଜଣାପଡ଼ୁନଥିବ ମୁଁ ଅନୁଗୁଳ ବୋଲି।
ନାଇଁ ନାଇଁ ସେଇଟା ତ ମୁଁ ଜାଣିପାରିଲି ନାହିଁ ବୋଲି ପଚାରିଲି।
ହି ହି ହି ମୁଁ ମାନେ କଣ ନା ଆକ୍ଚୁଆଲି ଆମ ଘର ଅନୁଗୁଲ ହେଲେ ବି ଆମ ଘର ପ୍ରପର ଅନୁଗୁଲ ନାହିଁ। ସେ ଆମ ଘର ସମ୍ବଲପୁର ସାଇଟ୍ ରେ। ଆମଠୁ ସମ୍ବଲପୁରଟା ପାଖ ଆମେ ଘଣ୍ଟାଟାରେ ସମ୍ବଲପୁର ପହଞ୍ଚିଯିମୁ ବଟ୍ ଅନୁଗୁଳ ପହଞ୍ଚିବା ପାଇଁ ବି ସେମ୍ ଘଣ୍ଟାଟେ ମାନେ ଆମର ଅନୁଗୁଳ ରୁ ଘଣ୍ଟା ଟେ ଲାଗୁଛି ଆମ ହୁଁ ସମ୍ବଲପୁର ଅନୁଗୁଳର ମଝିରେ ଆମ ଘର। ବର୍ଡରରେ ଆମେ ବସି ଅନ ସବୁବେଳେ ସୀମା ଜଗୁଛି ସେଠି ଯାଇକି ଆଉ।
ହଁ ହେଲେ ସମ୍ବଲପୁରର ବୁର୍ଲା ଜାଣିଛ।
ବୁର୍ଲା
ହୁଁ ଆଉ ବୁର୍ଲା କଲେଜ ମୁଁ ଯାଇଥିଲି ଏମିତି ସେଠି ମଧ୍ୟ ଗୋଟେ ବୁଲିବା ପାଇଁ।
ଆଚ୍ଛା। ସମ୍ବଲପୁର ରେ ଆଉ ଗୋଟେ ଅଛି ବିବି ଏ ଏଲ୍ ଏଲ୍ ବି ପାଇଁ ଗୋଟେ କଲେଜ ଟେ।
ହଁ ଏଲ ଏଲ ବି ତ ଅଛି ସେଇଟା ମୁଁ ଜାଣିନି ମୁଁ ଖାଲି
କୋଟେ ଲଜପତ ରାୟ କଲେଜ ନା କଣ ଗୋଟେ ଏମିତି ଅଛି।
ହଁ ହେଲେ ଯୋଉ ଭିସୁଟ ନା କି ବୀର ସୁରେନ୍ଦ୍ର ସାଇ କଲେଜ ସେଇଟାକୁ ମୁଁ ଆସିଥିଲି। ହୁଁ।
ଆଚ୍ଛା ନା ଆକ୍ଚୁଆଲି ମୁଁ ଏବେ ହିଁ ରିସେଣ୍ଟ୍ ରଜ୍ ରଜ ଦି ଦିନ୍ ପରେ ଯାଇଥିଲି ସମ୍ବଲପୁର୍।
କହ -କହ।
ହୁଁ ସେଇ ବିବି ଏଲ୍ ଏଲ୍ ବି ମୋ ଭଉଣୀର। ସଲା ପ୍ଲଷ୍ଟୁ ନା ତ ବି ବି ଏଲ୍ଏଲ୍ ବି ପକେଇବା ପାଇଁ ସେ ଅଫଲାଇନ ଥିଲା। ଆ ଫର୍ମ ପକାଇଦେଇ ସେ ଯାଇଥିଲୁ ଆମେ ତାର ମୋର ପକେଇବା ପାଇଁ।
ହେଲେ ଏଲ୍ ଏଲ୍ ବି ର କଣ ସବୁ ଫିଜ୍ କଣ ରହୁଛି?
ସେଟା ଗମେଣ୍ଟ୍ ଟା ଏମତି କିଛି ଫିସ୍ ନାହିଁ।
ପୁରା କୋର୍ଟସ୍ ଫ୍ରି ପୁରା ଫ୍ରି।
ହଁ କୋର୍ସ ଫ୍ରି ପୁରା ମାନେ ବର୍ଷକୁ ଅଛି ବୋଧେ ଆଇଥିଙ୍କ୍ ହଁ ସେ କୋଡ଼ିଏ ହଜାର ଭିତରେ ନା କେତେ ଗୋଟେ, ମୁଁ ଏତେ ବୁଝିନି ଆମେ ଖାଲି ଫର୍ମ ପକେଇ ଆସିଥିଲୁ।
ହଁ- ହଁ ହେଲା କି ତାଙ୍କର ଜଏନିଙ୍ଗ୍ ହେଇଗଲା?
ଥିଲା ଏବେ ତିରିଶ୍ ତାରିଖ ଏକ୍ଜାମ୍ ଦେଲା ଲାଷ୍ଟ୍
ହେଲେ ରେଜଲ୍ଟ ବାହାରିବ ଆଉ।
ହୁଁ ବାହାରିବ ଯେସି ସିଲେକ୍ସନ୍ ହେବ ସେମିତି ଯାଇକି ଯାହା ଆଉ।
ହୁଁ ତାହେଲେ ତମକୁ ରୋଷେଇ କରିବାକୁ ଆସେ ନା ଆସେ ନାହିଁ।
ରୋଷେଇ ନା?
ହଁ।
ହୁଁ- ହୁଁ ନା। ଆଜିକାଲି କୋଉ ଆଜିକାଲି କୋଉ ଝିଅମାନେ ରୋଷେଇ ଶିଖୁଛନ୍ତି କହିଲେ ଆପଣ?
ଆଉ ସେଥିପାଇଁ ଆମେ ପୁଅମାନେ ପରା ରୋଷେଇ ଶିଖୁଛୁ।
ଯାହା ହଉ ତମେ ଶିଖି ଦେଇଥାଅ ଆମମାନଙ୍କର କିଛି ଅସୁବିଧା ଯେମିତି ହବନି ଆଉ।
ହଁ ଆଉ କଣ କରିବା। ଜଣେ ତ ନିଆଁ ହେଲେ ଆଉ ଜଣେ ପାଣି ହେବାକୁ ପଡିବ ନା। ଜଣେ ନ ଶିଖିଲେ ଆଉ ଜଣଙ୍କୁ ଶିଖିବାକୁ ପଡିବ।
ଏଇଟା ଗୋଟେ ତରଙ୍ଗରେ ଗୋଟେ ସିରିଏଲ୍ ରହୁଛି ନା?
ତରଙ୍ଗର ସି ସିରିଏଲ୍ ତ ମୁଁ ସିରିଏଲ୍ ଦେଖିନି ପିଲା ଦିନରୁ କେବେ ମୁଁ ସେ ବିଷୟରେ ଜାଣିନି, ତମେ ଝିଅମାନେ ସରିଏଲ ଦେଖ
ଏଇ ନିଆଁ ପାଣି ନା ମୁଁ ଯଦି ଦେଖିଛି ଘରକୁ ଯାଇଥିଲି ଏବେ ମମି ଲଗେଇଥିଲା ସମଥିଙ୍ଗ ମାନେ ସେ ସିରିଏଲ୍ ଟା ବାହାରିବ ବୋଲି ଆଡଭାଟାଇଜମେଣ୍ଟ୍ ଦଉଥିଲା ତମେ ପାଣି ତମେ ନିଆଁ ହେଲେ ମୁଁ ପାଣି। ସେଇ ହିରୋଇନ୍ ଟା ହିରୋ ମୁହଁକୁ ପାଣି ଢାଳିଦେଲା।
ଓହୋ ହଁ ଆଉ ତମେ ଆଉ ମୁଭି ଦେଖକି ନାଇଁ?
ମୁଭି ମୁଁ ବୋହୁତ୍ ଦେଖେ।
ହଁ ଆରେ କୁ- କେଉଁ ପ୍ରକାର ସବୁ ମୁଭି ସବୁ ଦେଖିବାକୁ ଭଲ ଲାଗେ।
ମୋତେ ବେଶୀ ତେଲୁଗୁ ଗୁଡ଼ା ଯେଉଁ ହିନ୍ଦୀ ଡୋଭ୍ ହୋଇଥାଏ, ସେଗୁଡାକ ହିଁ ମୋତେ ଭଲ ଲାଗେ।
ହେଲେ ସାଉଥ୍ ଇଣ୍ଡି ସାଉଥ୍ ଇଣ୍ଡିଆନ୍ ମୁଭି ତ ହେଇଗଲା। ସେଇଟା ମୁଁ ବୁଝିଲି ହେଲେ ସେଥିରେ ତାଙ୍କର ଥାଏ ନା ଏଇ ଯୋଉଁ କିଛି ଥ୍ରିଲର ହେଇଯାଏ। ଏବଂ।
ଥ୍ରିଲର, ଥ୍ରିଲର, ଥ୍ରିଲର ସବୁଢୁ ମସ୍ତ୍ ଲାଗେ। ଯେତେ ମୁଭିର ସସ୍ ପେନ୍ସ୍ ରହିବ ସେତିକି ମୁଭିଟା ଇଂନ୍ଟ୍ର ଷ୍ଟ୍ରିଙ୍ଗ୍ ଲାଗେ।
ଆରେ ମତେ ବି ବୋହୁତ ଥ୍ରିଲର ମୁଭି ମତେ- ମତେ ବୋହୁତ ଭଲ ଲାଗେ।
ହୁଁ।
ଆରେ ଥ୍ରୀଲ୍ ଥ୍ରୀଲରରେ ଏବେ ତମେ ଗୋଟେ ଆସିଥିଲା ମୁଭିଟେ ମାଲାୟାଲମ୍ ମୁଭି ଦେଖ ନା ଦେଖ ନାହିଁ?
ମାଲାୟାଲା।
ହଁ ଏ ଯୋ କେରଲା ସାଇଡର ମୁଭି ଯୋଉଗୁଡା ସେ ଯୋଉ ଆମ ସେଇ ମୁଭି ହେଲେ ଦେଖ ତମେ ବଢିଆ ଲାଗିବ।
ଉଁ ଆପଣ ମୋତେ ୱାଟସପ୍ ରେ ଲିଙ୍କ୍ ପଠେଇଦେବେ।
ହଁ ହଁ ତମୁ କେତେ ମାଲାୟାଲମ ମୁଭି ଅଛି ତମୁକୁ ଛାଡିବି ଦେଖିବ ତମେ ସାଉଥ ମୁଭିର ଯେତିକି ସବୁ ସସ୍ପେନ୍ସ୍ ଅଛି ତମେ ତାହାକୁ ଦେଖିଲେ ଏଇ ଯା କିଛି ନାଇଁ ଏଲି ଭାବିବ।
ଯାଆ ହଉ।
ମୁଁ ଭାବୁଛି ତମେ କେତେ ଗୁଡିଏ ସବୁ ଦେଖିଥିବ।
ହଁ ହେଇଥବ ମୁଁ ଦେଖିଲା ଭଳିଆ ମୁଁ ବହୁତ୍ ଥ୍ରୀଲର ମୁଭି ଦେଖିଚି ବଟ୍ ସେଇଟା କୋଉଟିର କେମିତି କଣ କଣ ୟୁଟ୍ୟୁବରେ ଥ୍ରୀଲର ମୁଭି ମାରିଦେଲେ ଯାହା ଆସିଲା ଯୋଉଟା ତାର ଥିମ୍ ଟେଲର ଭଲ ଲାଗିଲା ସେ ଟା ଦେଖେ ବାସ୍ ସଇଲା।
ଅଁ ହଁ ହେଲେ ମୁଁ ହେଲେ ଏମିତି ଇନଷ୍ଟାଗ୍ରାମ ରୁ ଟିକେ ନିିକେ ଦେଖିନିଏ, ଯୋଉ ମୁଭି ଭଲଲାଗେ ଦେଖେ, ହେଲେ କେତୁଟା ମୁଭିିର ନାଁ କହୁନ, ଯାହା ତମେ ଦେଖିଥିବ।
ମୁଁ ନା।
ହଁ।
ଆଜି ମୁଁ ଦେଖିଲି ଗୋଟେ ତେଲୁଗୁ ସାଉଥ୍ ଇଣ୍ଡିଆନ୍ ମୁଭି ସାରଲା ଟୁ। ସରଲ୍ ସରଲା ସରଲା ୟା ସାରଲା ସେମିତି ମୁଁ ଅଁ ଗୋଟେ ଲେଖିଥିଲା। ଆଉଗୋଟେ ସାଂ ୟୁଟୁବ୍ ବଟ ଯୋଟା ୟୁ ୟୁଟୁବ୍‌ରୁ ନମିଳେ ମାନେ ଯୋଉରା ହରର୍ ମୁଭି ଗୁଡା। ଯୋଉ ଆଚ୍ଛା, ଆମେ ଯେତେବେଳେ ମାନେ ରୁମ୍ ରେ ମିଶିକି ଦେଖୁ ସବୁ ହରର୍ ମୁଭି ମାନେ ଅ ସେଇଗୁଡା ଆମେ ମାନେ ଅଲଗା ଏନ୍ତି ଗୁଗୁଲ୍ ରେ ଡାଉନଲୋଡ୍ କରିକି ମୁଭି ବକ୍ସରେ କି ଯୋଉ ଆପ୍ ଫାପ୍ ରୁ ଆଣିକି ଦେଖୁଆଉ।
ହେଲେ ମୁଁ ହର୍ର୍ ମୁଭୁ ମୁଁ କେବେ ଦେଖେ ନାହିଁ, ହର୍ ର୍ ମୁଭୁ ମତେ ବହୁତ ଡର ଲାଗେ, ତମେ ହର୍ର୍ ମୁଭି ଡରଲାଗେନି ଦେଖିକି?
ଆ ମାନେ କଁ ଡର ତ ଲାଗେ ଅବିଅସଲି। ତାପରେ ଆମେ ମୁଭିଦେଖି ସାରିଲାପରେ ଯୋ ହନୁମାନ ଚାଳିସା ଲଗେଇକି ବାଥରୁମ ଯିମୁ। ଗୋଟେ ଅଲଗା ହଷ୍ଟେଲ୍ ଲାଇଫ ରେ ଯେତିକି ଏଞ୍ଜୟ ନ କରିବ, ଆଉ କୋଉ ଲାଇଫରେ ଏଞ୍ଜୟ କରିବ।
ଆରେ ହଷ୍ଟେଲ ଲାଇଫ୍ ଟା ହେଲା ପା ସବୁଠୁ ବଢିଆ ଏଦିସଏ ଟାଇମ୍। ଏଇଠି ଖାଇଲ ପିଇଲ ରହିଲ ନିଜ ସାଙ୍ଗସାଥି ମାନଙ୍କ ସହିତ ଦୁଇରୁ ତିନି ବର୍ଷ ରହିବ ତାର ମଜା ଅଲେଗା ସେଇଟାତ ଜୀବନସାରା ପୁରା ମନେରହିବ।
ସେଇଆ ବା, ଆମେ ତ ଅଲରେଡି ବର୍ଷେ ଗଲାଣି ଆଉ ଦିବର୍ଷ ଆଉ।
ଆଉ ଯଦି ଏବେ ଯଦି ମଜା ନକରିବା ଏବେ ଯଦି ସବୁ କାମ ଶିଖିବା ହେଲେ ଆଉ ମଜା କେବେ କରିବା।
ଆମର କାଲି ଏକ୍ଜାମ ଅଛି ଆମେ ଆଜି ଯାଇଥିଲୁ ବୁଲିବା ପାଇଁ ମାର୍କେଟ୍ ବିଲ୍ଡିଂ।
ଆରେ ଆଇଏ ଏଇ କଥା କହୁଛ, ଆମର କାଲି ସେମିଷ୍ଟାର ପରୀକ୍ଷା ଥିଲା ଆମେ ରାତିରେ ସବୁ ବୁଲୁଥୁଲୁ ଏମିତି ପିସିଆର ଭ୍ୟାନ୍ ଆସି ଆମୁ ନେଇ ଯାଇଥିଲା ଥରେ, ସକାଳକୁ ପରୀକ୍ଷା ଅଛି କହିଲି ଅଁ ଗାଡିରେ ଆମେ ସବୁ ତିନି ଜଣ ମଇଷ ମିଶି ସବୁ ବୁଲୁଥୁଲୁ। ପିସିଆର ଭ୍ୟାନ ଆମକୁ ଆଗୁଳିକି ନେଇଗଲା ଆମର କାହାର ଲାଇସେନ୍ସ ମଧ୍ୟ ସେତେ ନଥିଲା, ଜଣେ ଦି ଜଣର ଥିଲା। ସିଏ ହିଁ ଆମୁକୁ
ଆକ୍ଚୁଆଲି ଟାଇମ୍ ହେଇଗଲାଣି, ମୁଁ ଆପଣଙ୍କୁ କାଟିକି ଆଉ ଥରେ କଲ୍ କରୁଚି।
ଆଉ ଟିକେ ଗୋଟେ ଆଉ ଟିକେ ମିନିଟ ଗୋଟେ କଥା ହେଇଯାଆନ୍ତୂ ବୋଇଲେ ସମାନ ଟାଇମ ମିଳିଯିବ ଆମ ସହିତଲେ କଥା କଟିଯିବ। ହୁଁ ଶୁଣିନୁ କାଲି ମୋ କଥାଟା ଶୁଣଦିଅ। ଯୋଉ ପିସିଆର ଭ୍ୟାନ୍ ଆମକୁ ନେଇଗଲାନି କି? ତାପରେ ସେ କହିଲା ତମ ବାପା ମାଆ ଙ୍କୁ ଡାକିବା ଫୋନ କରିଵା ଆମେ କହିଲୁ ନାଇଁ ସାର୍ କଲେଜରେ ଏମିତି ବୁଲିଥିଲୁ ଆଉ। ଟିକେ ଛାଡ଼ିଦିଅନ୍ତୁ ପରୀକ୍ଷା ଅଛି। ମୁଁ ଗଲୁ ତାଙ୍କର ଯେତେବେଳେ ସିନିୟର ସାର୍ ଆସିଲେ। ସିଏ ଆମ ସହିତ କଥା ହେଇକିନା ମେଟର ଟାକୁ କ୍ଲୋଜ କଲେ। ଆଉ କହିଲେ ଏମିତି ଆଉ ଯଦି ଫ ଫରଦରେ ଭୁଲୁ କରିବ
ମାନେ ପୁଅ ପିଲା ନା ହେଥିପାଇଁ ତମେ ଟିକେ ବେଶୀ ବଡ ବଡ କାଣ୍ଡ କରୁଚ ଆଉ।
ହଁ।
ମୁଁ ଆପଣଙ୍କୁ ଆଉ ଥରେ କଲ କରୁଛି କାଟିକା ନହେଲେ। ହଁ ସାଙ୍ଗେ ସାଙ୍ଗେ କଲ କର ଆଉଥରେ। ହୁଁ ହୁଁ।